ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ବୋଧ ହୁଏ କିଛି ଟେକ୍ନୋଲୋଜି ର କଣ ଗୋଟେ ଅଭାବ ରହିଯାଉଛି। ସେଇଥିପାଇଁ ବାରମ୍ବାର ଫୋନ୍ ଟା କଟି ଯାଉଛି। ଠିକ୍ ସେ କଥା ହେଇ ହେଇପାରୁନି। ହ ଆମେ କଣ କଥା ହଉଥିଲେ କି? କଣ କହିଲେ?
ଫୋନ୍ ବିଷୟ ରେ
ହଁ। ମୋ ମତରେ ମାନେ ପିଲା ମାନଙ୍କର ବାପା ମାଙ୍କ ଯେତିକି ଦାୟିତ୍ବ ରହିଛି ସେତିକି ଆମ, ସେ ସେତିକି ମଧ୍ୟ ପିଲା ମାନଙ୍କର ବି ସେତିକି ଅଛି ନାଇଁ କି? ଆମେ ଯେତେବେଳେ ଫୋନ ଟେ ଦଉଛେ ପିଲାମାନଙ୍କୁ ତାଙ୍କର ଆମେ ନିଶ୍ଚୟ ଧ୍ୟାନ ଦେବା ଦରକାର ତାଙ୍କର କଁ ସେ ସେତାକୁ ଭଲ ଇଏରେ ଲଗଉଚନ୍ତି ନା ଖରାପ୍ ଇଏରେ ଉ
ଓ ଆପଣ ଆଉ କଣ କହିପାରିବେ ଫୋନ୍ ବିଷୟରେ ମାନେ ପିଲାଙ୍କର ଫୋନ୍ କୁ ସାବଧାନ କରିବା ପାଇଁ ମାନେ ଫୋନଠୁ ଦୂରେଇ ରଖିବା ପାଇଁ ଆପଣ ଆଉ କଣ କରିପାରିବେ?
ତାଙ୍କୁ ବହି ଦିଅ ତାଙ୍କୁ ବାହାରେ ଖେଳିବା ପାଇଁ ଛାଡ଼ ସାଙ୍ଗସାଥି ରଖିକି କର ଖେଳିବା ପାଇଁ ଘରେ ଖେଳନା ସବୁ ଗାଡ଼ି ସବୁ ଯାହାବି ଆଣିକି ଦେଲେ ସେମାନେ ସେ ସବୁ ଭୁଲିଯିବେ କିମ୍ବା ତମେ ରୋଷେଇ କାମ କଲାବେଳେବି ତାଙ୍କୁ ଡାକିକି କିଛି ସାହାଯ୍ୟ ପାଇଁ କୁହ ସେମାନେ ଯଦି ସେସବୁ କରିବେ ସେ ତାଙ୍କ କାମରେ ହିଁ ଆସିବ ସବୁ।
ହଁ ଦେଖିବେ ଆଜିକାଲିର ପିଲାମାନଙ୍କୁ ଯଦି କହିବେ ଆରେ ତୁ କାହିଁ ଫୋନ୍ ଦେଖୁଚୁ ଏତେ ମାନେ ସାଙ୍ଗେ ସାଙ୍ଗେ ଜବାବ ଦେବେ ହଁ ତମେ ଦେଖୁଚ ଫୋନ୍ ଆମେ ଦେଖିଲେ କଣ ହେଇଗଲା। ଏମିତିରେ କହୁଚନ୍ତି ଆମ ଆମେବି ବୁଝିବା ଦରକାର ଛ ଛୋଟ ପିଲା ମାନେ ଥିବା ଉପସ୍ଥିତିରେ ଆମେ କେବେ ଫୋନ୍ ବ୍ୟବହାର କରିବାନି। ହଁ ଛୋଟା ପିଲା ନାହାନ୍ତି ଆମେ ଫୋନ୍ ବ୍ୟବହାର କରିପାରିବା କିନ୍ତୁ ଥିଲା ସମୟରେ ଆମେ ବ୍ୟବହାର କରିବାନି ଯାହାଦ୍ୱାରା ସେଇ ତାର ଛ ତ ପିଲାଙ୍କ ଉପରେ ବହୁତ୍ ପ୍ରଭାବ ପକେଇଥାଏ ହଁ ମୋ ବାପାବି ଦେଖୁଚନ୍ତି ଆ ମାତ ଦେଖୁଚନ୍ତି ଆମେ କାଇଁ ଦେଖିବୁନି। ତାଙ୍କର ଚିନ୍ତାଧାରା ମଧ୍ୟ ସେଇ ଟାଇପର ହେଇଯାଏ ନାଇକି?
ଆ
ଆମେ ହଁ। ଆମେ ସେମିତି ପିଲାମାନଙ୍କୁ ସେଇ ସବୁଠାରୁ ଦୂରେଇକି ରଖିବା ଆମେ ଯେତେବେଳେ ମାନେ ତିନିଶହ ପଚାଶ ଟଙ୍କା ଦେଇକିରି ରିଚାର୍ଜ କରୁଛେ ଆମେତ ଫୋନତ ବ୍ୟବହାର କରିବାନା କୌଣସି ଅଫିସିଆଲି
କିଛିତ ଆମର ଫୋନର ଆବଶ୍ୟକତା ଅଛି। ଆମେ ବ୍ୟବହାର କରିବା କିନ୍ତୁ ଛୋଟ ପିଲାଙ୍କ ଆମରେ ସେଗୁଡ଼ାକୁ ଟିକେ ଆଭଏଡ କରିବା। ତାଙ୍କର ଅନୁପସ୍ଥିତିରେ ଆମେ ସେସବୁ କାର୍ଯ୍ୟ ମଧ୍ୟ ପୂରଣ କରିପାରିବା। ଆପଣଙ୍କ ମତ କଣ ଏଥିରେ?
ହଁ ଠିକ୍ କହିଚନ୍ତି ଆପଣ।
ସେମାନଙ୍କୁ ସତର୍କ କରିିବା କଥାକି ନାଇଁ ହଁ ଆଖି ଦ୍ଵାରା ସୋନଙ୍କର ଆଖି ମଧ୍ୟ ଖରାପ୍ ହେଇଯାଏ। ମୁଣ୍ଡ ବ୍ୟଥାବି ହେଇଯାଏ।
ଓ
ମୁନରେ ବ୍ୟଥା ହେବା ସହିତ ତାଙ୍କର ଦୃ ହଁ ଦୃଷ୍ଟି ଶ କ୍ତି ମଧ୍ୟ ଚାଲିଯିବାର ମଧ୍ୟ ବହୁତ ମାନେ ଚାନ୍ସ ଥାଏ। ଯାହା ଡାକ୍ତରମାନେ ପରାମର୍ଶ ଦିଅନ୍ତି ଛୋଟ ପିଲାଙ୍କୁ ଅତ୍ୟଧିକ ମାତ୍ରାରେ ଫୋନ ବ୍ୟବହାରରୁୁ ନିବୃତ୍ତ ରଖନ୍ତୁ ଏମିତି କୁହନ୍ତି। ଆପଣ ଯେତେ ପାରିବେ ସେ ତେ ଛୋଟ ପିଲାଙ୍କ ଠାରୁ ଫୋନ ଦୂରେଇ ରଖନ୍ତୁ।
ହୁଁ।
କିନ୍ତୁ ଆମେ ଆମର କାମ ହାସଲ ପାଇଁ ଛୋଟ ପିଲାଙ୍କୁ ଫୋନ ଦେଇଦଉ।
ଉହୁଁ।
ଆଜିକାର ଏ ଟେକ୍ନୋଲୋଜି ଯୁଗରେ ମାନେ କୌଣସି ଜିନିଷ ଅସମ୍ଭବ ନୁହେଁ।
ହୁଁ।
ଆମେ ଫୋନ୍ ମାଧ୍ୟମରେ ଦେଶ ବିଦେଶ ର ଖବର ମଧ୍ୟ ଜାଣି ପାରିଲେ ପ୍ରତିଦିନ ଘଟୁଥିବା ଘଟ୍ ଟଣା ର ସବୁ କିଛି ଜାଣି ପାରିଲେ।
ଓହ।
ନାଇଁ କି?
ହୁଁ।
ଆମ ପାଇଁ ଫୋନ୍ ଟା ଯେତେ ଦରକାରୀ ଆବଶ୍ୟକ ନଥିଲେ ସେତେ ଅଦରକାରୀ ମଧ୍ୟ ଆମେ ଯଦି ଛିଗିଏ ଉଁ ଉପଯୋଗ କରିବା ତାହେଲେ ଫୋନଟା ସମସ୍ତଙ୍କ ପାଇଁ ଭଲ ରହିବ।
ହୁଁ। ଠିକ୍ କଥା।
ଆପଣ ଆଉ କିଛି କହିବେ?
ଉ ଯେତେ ମାତ୍ରାରେ ଫୋନ ଭଲ ସେତେ ମାତ୍ରାରେ ସେ ଖରାପ ମଧ୍ୟ।
ଖରାପ ମଧ୍ୟ।
ଅଁ।
ଆମେ ଏତିକି ଯେ ଆମେ ନିଜ ପରିବାରରେ ସମସ୍ତ ଙ୍କୁ ଏ ବିଷୟରେ କହିବା ସହି ତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରେଇବା, ନେଇକି
ହୁଁ ହୁଁ।
ଆବଶ୍ୟକ ଟାଇମ ରେ ଆମେ ଫୋନ୍ ବ୍ୟବହାର କରିବା ଆବଶ୍ୟକ ନଥିଲେ ବ୍ୟବହାର କରିବା ନାହିଁ।
ହୁଁ। ଯେତେ ଚାହିଁବ ହଁ।
ହଁ ଏବେ ଦେଖିଥିବେ ଯେତେ ସବୁ ଏବେ ବହୁତ୍ ବହୁତ୍ ଘଟଣା ମାନ ଘଟୁଚି ‌ ଦେଖିବେ ଛୋଟ ବୟସର ପିଲାମାନେ ଜେଲ୍ ଯାଉଚନ୍ତି। ଏଁ ତାଙ୍କ। ଉପରେ କେତେ କେତେ ବଡ ଅପରାଧର ଇଏ ଲାଗିଥାଉଚି ସେ ସବୁ ଏ। ଫୋନ୍ ମାଧ୍ୟମରେ ହିଁ ଛୋଟ ପିଲାମାନେ। ଖରାପ୍ ହେଇ ଯାଉଛନ୍ତି ନା କଣ?
ଏଇଟା ଠିକ୍ କଥା।
ହଁ।
ମାନେ ଏବେ ବି ଏମିତି ସମୟ ହେଇଯାଇଛି। ମାନେ ବିନା ଇଣ୍ଟରନେଟରେ କୌଣସି କାମ ମଧ୍ୟ ସମ୍ଭବ ହେଇପାରୁନାହିଁ।
ମାନେ ଆପଣ ଯୋଉଠିକି ବି ଯାଆନ୍ତୁ ଦେଖିବେ। ସେଇଠି ମୋବାଇଲର ଆବଶ୍ୟକ ଥିବ ଇଣ୍ଟରନେଟର ଆବଶ୍ୟକ ଥିବ।
ଆଉ କିଛି ଆପଣ। କହିପାରିବେ ଯଦି ଭଲ ହୁଅନ୍ତା।
ହଁ। ମୋବାଇଲ୍ ଗୋଟେ ଏମିତି ଜିନିଷ ଯୋଉଥିରେ ଆପଣ ଦୁନିଆ ଯାକର କଥା ଜାଣିପାରିବେ। ଦେଖିପାରିବେ ଭଲ ଜିନିଷ ବି। ଖରାପ ଜିନିଷ ବି ଅଛି ତ ଆପଣ ଭଲ ଜିନିଷ କୁ ଶିଖିବାକୁ ଚେଷ୍ଟା। ଚେଷ୍ଟା କରିବେ କି ପିଲାମାନଙ୍କୁ ଶିଖିବାକୁ ଚେଷ୍ଟା କରିବେ ଯେତିକି ହବ।
ଆପଣ ଖରାପ ଜିନିଷକୁ ଆଭଏଡ୍ କରିବାକୁ ଚେଷ୍ଟା କଲେ ଭଲ ହବ କାରଣ‌। ଫୋନ୍ ଏମିତି ଗୋଟେ ଜିନିଷ। ସେଥିରେ ତମକୁ ଦୁନିଆ ଜାଗାର କଥା ମିଳିଯିବ ଶିଖିବାକୁ।
ହଁ। ଆପଣ ବେଳେ ବେଳେ ନ୍ୟୁଜରେ ଦେଖିଥିବେ। ଅତ୍ୟାଧିକ ମାତ୍ରାରେ ମାନେ ଆମେ ଯେତେବେଳେ ଚା। ଚାର୍ଜରେ ବସେଇଥାଉ ନା ଅଧିକ ସମୟ କଥା ହେଇଥାଉ। ମାନେ ବେଳେବେଳେ ଦେଖିବେ ଫୋନ୍ ଟା କେମିତି ଗରମରେ ଫାଟି ଯାଇଥିବ ଜଣେ ମୃତ୍ୟୁ ହେଇଥିବ କାହାର ମୁହଁ ପୁଡି ଯାଇଥିବ। ଥିବ କାହାର ଦେହ ହାତ କଣ ହେଇଥିବ ଏମିତି ବି ନ୍ୟୁଜ୍ ଦେଖଥିବେ ନାଇଁ କି?